ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାମ ନମସ୍କାର। ହୁଁ ଆଉ ଭଲ ଅଛନ୍ତି। ହଁ ହଁ ଭଲ ଅଛି।
ଆଜ୍ଞା।
ଆଉ କଣ କରୁଥିଲେ। ଆଛା। ଆଉ ଦେହ ପା ଭଲ ଅଛି।
ଆଜ୍ଞା ଭଲ ଅଛି। ହଁ ହଁ ସବୁ ଭଲ।
ଣ ସେ
ହଁ ହ ହିମାଳୟ ହେଇଗଲାଣି ଏଠି।
ହୁଁ ହୁଁ।
ଥଣ୍ଡା ପଡ଼ିଲାଣି ଆଉ ବର୍ଷା ଥଣ୍ଡା
ଟିକେ ଟିକେ ଗରମ କମିଥିବ ଗୁଳୁଗୁଲି ଟା ଲାଗୁଥିବ ଖରା ଟିକେ ଟିକେ କମିଥିବ ଆଉ।
ହଁ।
ଏ ବର୍ଷ ଖରା ବହୁତ କଷ୍ଟ ଦେଇଛି ନା ମ୍ୟାଡାମ୍?
ଆଜ୍ଞା ବହୁତ କଷ୍ଟ ଦେଇଛି।
ଆମେ ଘରେ ରହୁଚେ ବୋଲି ଆଜ୍ଞା ଆମେ ଘରେ ରହୁଛେ ବେଲି। ଯାହା ଯେମିତି ଇଏ ହଉଛେ। ଯୋଉମାନେ ଡେଲି କାମକୁ ଯାଉଚନ୍ତି। ଭାବିଲେ ଚିନ୍ତା କଲେ ଏ ମାନେ କୋଉ କଷ୍ଟରେ ସେମାନେ ଯାଉଥିବେ କୋଉ କଷ୍ଟରେ ସାଡେ ଦିଟା ତିନିଟା ବେଳକୁ ଯେତେବେଳେ ଛୁଟି ହଉଥିବ।
ବହୁତ ବହୁତ। ତାଙ୍କୁ ଯେତିକି ବାଧୁଥିବ ସେଟା ମାନେ ଆମେ ଘରେ ବସି ଫିଲ୍ କରିପାରୁଛୁ।
ଙ୍କ କଥା ଭାବିଲେ। ଯୋଉ କଷ୍ଟରେ ସେମାନେ ଯାଉଛ ମାନେ ବାହାର ଯୋଉ ତାତି ଝାଞ୍ଜି ପବନ ଆ। ହଁ ଭର୍ତ୍ତି କରି ଲୋକ ପୁରୀଇ ଥିବେ ମାନେ ମଣିଷ ପୁରା ଅଣନିଶ୍ଵାସ ହେଇଯାଉଥି ବ ଆମେ ଘରେ ରହିକି ଯେ ସେ ଆମକୁ କଷ୍ଟ ଲାଗୁଛି ହେଇ ଆମେ ଏଇଟା କଲୁ ସେଇଟା କଲୁ ଆମକୁ କଷ୍ଟ ଲାଗିଲା। ଯୋଉ ମାନେ ଡେଲି ଯାଉଛନ୍ତି ଆସୁ ଚନ୍ତି। ତା ବାଦ ଆସିିକି ଘର ଦ୍ୱାର କାମ କରୁ ଛନ୍ତି କେତେ କଷ୍ଟ ହଉଥି ତାପରେ ଗୋଟେ କଥା ଆଉ ଗୋଟେ କଥା ଆପଣ ଲକ୍ଷ୍ୟ କରିଛନ୍ତି ଆମେ ଆମେ ସେତେବେଳେ ମାନେ ଫିଲ୍ କରୁନଥିଲେ ଏବେ କରୁଛେ ଆମର ଯୋଉଁ ମା ମାନେ ଅଛନ୍ତି। ସିଏ ଚୁଲି ଚାଳିଶ ଡି୍ଗ୍ରି ଟେମ୍ପେ ରେ ଯୋଉ ରାନ୍ଧିକି ଆମକୁ ଦଉଛନ୍ତି।
ଆଜ୍ଞା।
ଏବେ ଆମେ ରୋଷେଇ କଲେ ଗ୍ୟାସ୍ ପାଖରେ ଆମକୁ କଷ୍ଟ ରହୁଛି କେମିତି ଆଜ୍ଞା ସିଏ ସେ ରାନ୍ଧିକି ଆମକୁ ଯୋଉ ଦିଅନ୍ତି ଯୋଉ କଷ୍ଟରେ ପୁଣି ଆଗ କାଳରେ ଚଲିଥିଲା ଅବଶ୍ୟ ଏତେ ତାତି ନଥିଲା କିନ୍ତୁ ସେମାନେ ସେଇ ଗରମ ପୁଣି ରନ୍ଧିକି ଦଉଥିଲେ। ନାଁ ସାଙ୍ଗେ ସାଙ୍ଗେ ଆମେ ଏ ର ଯାଉଥିଲେ କି।
ନାଁ ନାଁ ନାଁ ଏବେ ବି ସେମାନଙ୍କର ସେ ଅଭ୍ୟାସ ନାହିଁ ରାନ୍ଧିଲେ ସେ ଫ୍ୟାନ ଟିକେ ବସିଲେ ସେତିକି କି।
ସେଇଟା ସହଜ ନାଁ ଏବେ ଯୋଉ ଗ୍ୟାସ ରୋଷେଇ ସେ ରୋଷେଇ ସହଜ
ନାଇଁ ନାଇଁ ମତେ ଲାଗୁଛି ଚୁଲି ରୋଷେଇ ଟା ସହଜ।
ଆଜ୍ଞା।
ସବୁ ଧରିକିରି ଚୁଲିଟା ଲଗେଇ ଦେଇେଇ ବସି ଆପଣଙ୍କୁ କଷ୍ଟ ହବନି ଆଉ ଯଦି ଗୋଟାଏ କରୁଥିବେ ଆଜ୍ଞା।
ଆମକୁ ଗ୍ୟାସ ସାରିବାକୁ ପଡିବନି ଆମର ଘର ବାହାରେ ଗଛ ଫଛ ଲାଗିଥିବ କାଠ ଗୁଡ ବାହାରିବ ସେଇଆକୁ ରାନ୍ଧିକି ଜାଳ ତାପରେ ଆମକୁ ଟେଷ୍ଟ ଭଲ ଆସିବ ବୁଝିଲେ କି ଆଉ ଆମର ଚୁଲିରେ କଲେ କଣ ଯୋଉ ଗ୍ୟାସ ପଶୁଛି ଖାଇବାରେ ଯୋଉ ରୋଗ ଫୋଗ ହଉଛି ସେଗୁଡା କିଛି ହବନି ଜଲଦି ହେଇଯିବ ହଁ।
ଏଇ ଆଉ ଅଲଗା କଷ୍ଟ କଣ ନା କଳା ବାସନ ମାଜିବା ଆଉ ଚୁଲି ଧାସ ରେ ବସିକି କରିବା। ଏଇଟା ହେଲା କଷ୍ଟ। ଆଗରୁ ପୁଣି ସମସ୍ତେ ସେଇ ଚୁଲିରେ ରୋଷେଇ କରୁଥିଲେ ନାଉ କାହା ଘରେ ଗ୍ୟାସ ଥିଲା? ଗ୍ୟାସ ଟା ଏଇ ମାନେ ହବ କଣ ଏଇ ଦଶ ପନ୍ଦର ବର୍ଷ ହବ ଘରେ ଘରେ ଏ ଯୋଜନା ଉଜ୍ଜଳା ନ ହୁଏ ନ ଗ୍ୟାସ ଲ ଉମର ନ ଆସେ।
ଆଜ୍ଞା
ବହୁତ ଲୋକଙ୍କର ଆଜି କାଲି ଉଜ୍ଜଳା ବି ହେଇନି ସେ ଏସ ପି ଚଲଉଛନ୍ତି।
ମାନେ ଏଥିି ତ କିଣିକି ଚଲୋ ଉଜ୍ଜଳା ଟା ହେଇଛି ଏଇ ଯୋ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ।
ଆଜ୍ଞା
ମାନେ ପାଇଛନ୍ତି
କିନ୍ତୁ ବେଶୀ ବଡ ଲୋକିଆ ଦେଖିବ ତାଙ୍କ ଘରେ ଉଜ୍ଜଳା ଥିବ।
ହଁ ବଡ଼ ଲୋକିଆ ବା ସେମାନେ କାର୍ଡ ରେ ପାଇଛନ୍ତି। ତାଙ୍କର କିଛି ନଥିଲା। ଏବ କୁ ସବୁ ଅଛି ସେମାନେ କାର୍ଡ ରେ ପାଇ ଛନ୍ତି ଆଉ ଲୋକ ତ ଅଛନ୍ତି ତାଙ୍କର କିଣିକି ଚଳୁଛନ୍ତି ଆଉ ହଁ ୟା
ଏଇ ଜନ୍ତୁ ଜୁନ୍ତା ଥିବ ପଳେୟା। ହଁ ହଉ କଣ କୁହ
ଆପଣଙ୍କୁ ଆଉ କଣ ସବୁ ପସନ୍ଦ କୁହନ୍ତୁ ଆଛା ହଁ ହଁ ଚୁଲିରେ ପି ପା ଜଲଦି ହେଇଯାଏ। ହୁଁ ପୋଡପିଠ ନାଇଁ ଗ୍ୟାସ ରେ ଲେଟ ରେ କଣ ଅଧେ ପିଠା ଗ୍ୟାସ ରେ ହେଇପାରିବନି ପୋଡପିଠା ସିନା ଆମେ ଗ୍ୟାସରେ କରୁଛେ କିନ୍ତୁ ଆକଚୁଆଲି ପୋଡପିଠା ଟା ଚୁଲି ରେ ନା ଆଉ ଆଜ୍ଞା
ପୋଡ ପିଠା ହଉ ମୁୂଆ ପିଠା ହଉ କି କାକରା ପିଠା ହଉ ସେଇଗୁଡା ସବୁ ନା ସେଗୁଡା ସବୁ ନା କଣ ଅଧିକ ଟାଇମ୍ ଲାଗିବ ନା ଗ୍ୟାସ୍ କେତେ ସାରିକି ଆମେ କରିବା ଚୁଲିଟା ଥିଲେ ହଁ ସାଙ୍ଗେ ସାଙ୍ଗେ ହେଇଗଲା।
ନାଇଁ ଆପଣଙ୍କୁ ଲାଗୁଛି ଆଉ କି କିଛି ଇନ୍ଧନ ର ଉତ୍ସ ହେଇପାରିବ ଯୋଉଟା କିି ଆମକୁ ସୁବିଧା ହବ ଇଏ ତ ଗଲା ଚୁଲି ଗଲା ଗ୍ୟାସ୍ ଗଲା କାହିଁକିନା ଚୁଲି ଆମର କାଠ ଅଛି ଆମେ ଜାଣିଲେ ଗ୍ୟାସ୍ ଆମେ କିଣିକି ଆଣି ଜାଳୁଚେ। ଆଉ ଆମେ କଣ ଏମିତି କର ରଖିକି?
ଇଣ୍ଡକ୍ସନ୍ ଅଛି ଇଲେକ୍ଟ୍ରିକ୍ ଦ୍ୱାରା ଆମେ ପାଇପାରିବା। ଆଜ୍ଞା, ଇଣ୍ଡକ୍ସନ୍ ଅଛ
ତ ଅଧିକ ଆସିବ, ଆଜ୍ଞା ଏବେ ଗୋଟେ ସୌର୍ ସୌର ଚୁଲା ଆସିଚି ଦେଖିଛନ୍ତି ମ୍ୟାଡ଼ାମ୍? ସେଟାକୁ ଚାର୍ଜ କରି ଏ ତା ଦେହରେ ଯେମିତି ଇଣ୍ଡକ୍ସନ ଭଳିଆ ଅନ୍ କରିବେ ଚାଲିବ। ଯେମିତି ଆମ ସୋଲାର ଲାଇଟି ସୋଲାର ଲାଇଟ୍ ଗୋ ତୋଟା ଆସୁନି ଲ୍ୟାମ୍ପେ ଥୋଇଦବା ଖରାରେ ଚାର୍ଜ ହେଇଯିବ ଜାଳିବା। ସେଇଭଳିଆ ମୁଁ ଦେଖିଚି ସୌର ଚୁଲା ଆସୁଚି। ଯୋଉଟାକୁ ଆପଣ ଥୋଇଦେବେ ଖରା ପାଇକି ସେ ତାର ଚାର୍ଜ ହେଇଗଲା। ସେଟାକୁ ଆପଣ ଇଣ୍ଡକ୍ସନ୍ କଡା ୟୁଜ୍ କର
ଓହୋ ହଁ, ହଁ।
ଆଜ୍ଞା। ଆପଣଙ୍କୁ କିନ୍ତୁ ବେଶୀ କଣ ପସନ୍ଦ?
ମୋତେ ମୁଁ ଟିକେ ଚୁଲିରେ ଆଇଁଷ ପତ୍ର ରାନ୍ଧିବାକୁ ଭାରି ଭଲ ପାଏ।
ହୁଁ କିନ୍ତୁ ଯୋଗାଡ କରିକି ଦେଇଦେଲେ ଆଉ ଏ
ହଁ ନା ନାଇଁ ମୁଁ ଯେତେବେଳେ ବି ଆଇଁଷ କରେ ଆଗ ନିଜକୁ ଯୋଗାଡ କରି ଥୋଇ ଦେଇଥାଏ ସେଇଠି। ଆଜ୍ଞା ଆଉ ଦଶଥର ଉଠିବାକୁ ପଡେନି।
ଆଜ୍ଞା।
କାହିଁକିନା ଚୁଲି ଟା ଟିକେ ଟେଷ୍ଟ ବାହାରି ହୁଏ। ଆଉ ସିଜିଯାଏ ଭଲ ଭାବରେ। ଆଉ ଜଲଦି ବି ହେଇଯାଏ। ହଁ, ହଁ ହଁ, ହଁ, ହଁ ମୋତେ ଭାରି ଭଲ ଲାଗେ। ଚୁଲିରେ ଆଇଁଷ ପତ୍ର ରାନ୍ଧିବା ପାଇଁ ଆମେ। ଆଉ
କନ୍ତି
ଆଜ୍ଞା ମଟନ୍ ହେଲା, ମାଛ ହେଲା, ଚିଙ୍ଗୁଡି ହେଲା, ଯାହା ହେଲା ମୁଁ ଚୁଲିରେ ରାନ୍ଧେ।
ଆଜ୍ଞା, ହୁଁ ନା ସେଟା ଗୋଟେ ଭଲ ଜିନିଷ। ଗ୍ୟାସ୍ ଅଛି ଏମର୍ଜେନ୍ସି ପାଇଁ ଆମ ପାଖରେ ଘର ଅଛି ନା ଏଖନ ଅଛେ ଗାଁରେ ଅଛେ ଯୋଉଠି ନାଇଁ ନାଇଁ ଯେହେତୁ ଗାଁରେ ଅଛେ। ପାଖରେ ଚୁଲିଟା ଅଛି। ଛୋଟ ଛୋଟ ଜାଳ ଅଛି ଆଉ ଆକୁ କାଇଁ ଫୋପାଡ଼ିବାକୁ ଦବା। ବାହାର ଲୋକ ଆସି ଆମ ବାଡିରୁ ଜାଳ ଗୋ ଟେକି ନେଇଚି।
ହଁ ହଁ ସେଇ ଜିନିଷଟା ବେଶୀ ଗାଁ ରେ ବେଶୀ ସେଇ ଜିନିଷଟା ଯାହାର ବଡ ବାଡି ହେଲା ତା ଗାଁରେ ତ ମାନେ ସେ ତାର ବାଡିରେ ବହୁତ ଲୋକ।
ତାଙ୍କ ଭଳିଆ କିନ୍ତୁ ଅ, ମୋର ଚାଳ ସେଠି କିଛି ପାଖରେ ନାହିଁ। ଆଉ ଡାଙ୍ଗ ଡୁଙ୍ଗା ଜାଣିକି ମୁଁ ମଝିରେ ସରେ ଆଇଁଷ କରୁଥିଲି। କିନ୍ତୁ ସବୁବେଳେ ତ ଜାଳ କୋଉଠୁ ଏତେ ଖୋଜିବି ଆଉ ଘରରୁ କଣ ପେଟି ଖୋଳ ଏଇଥିରେ ଜାଳିକି କଣ କରିହବ କି? ଏଡ଼େ ଚୁଲି ଟା ଆସ୍ତେ ଆସ୍ତେ ହଁ ଚୁଲଟା ଆସ୍ତେ ଆସ୍ତେ ବର୍ଷା ପାଣି ଖାଇ ନଷ୍ଟ ହେଇଗଲା। ଆଜ୍ଞା ଆଜ୍ଞା ଆଉ ବର୍ଷା ପାଣି ଖାଇ ଚୁଲଟା ଆସ୍ତେ ଆସ୍ତେ ନଷ୍ଟ ହେଇଗଲା। ହଁ ଦି ଖଣ୍ଡ କାଠ ଅଛି? ଆଉ ଯାହା ବାଡ ରୁ ଖଣ୍ଡେ ଦି ଖଣ୍ଡ ମିଳିଲା କଲେ।
ନାଇ ଯଦି ଆପଣ ଚାହୁଁଛନ୍ତି ଚୁଲିରେ ଆମେ ରୋଷେଇ ଟା କର ପରେ ଆଉରି ଦି ଖଣ୍ଡ ଜାଳ କିଣିକି ବି କରିପାରିବେ।
ହଁ ସେଇ। ହବ ଆଉ ଯଦି କିଛି କାଠ କିଣିକି ଆଣି ରଖିଲେ ହବ। ହଁ ହଁ ହଁ ମୁଁ ରଖିଥିଲି ନା ସେଇ ଆଇଁଷ ପତ୍ର କରିବା ପାଇଁ ମୁଁ ରଖିଥିଲି ଗୋଟେ ଛୋଟ ଉଠା ଚୁଲିଟେ ଜଣକୁ ଡାକିଚି ତିଆରି କରିକି ଆଉ ରଖିଥିଲି ଆଉ ଯାହା କାଠ ଫାଟ ସେ ବାଉ ସ ଆମର ବାଡ଼ ଦିଆହୁଏ ବାଉଁଶ ଯାହା ଛୋଟ ଛୋଟ କାଠ ରହିଲା ମୁଁ ତା ଦେରେ ଯେତିକି କରିବା କଥା ଚୁଲି ଜାଳିକି? ତାପରେ ବର୍ଷ ଆସିଗଲା ଆ ଚୁଲିଟା ନଷ୍ଟ ହେଇଗଲା କିନ୍ତୁ ମତେ ଚୁଲିରେ ଲଗେଇ ଲଗେଇ ଦେଲେ ଯୋଗାଡ଼ କରିଦେଲେ ମତେ ବସ ଭଲ ଲାଗେ ବସିକି କରିବା ପାଇଁ। ଚୁଲି ଲିଭି ଗଲେ କଷ୍ଟ ହୁଏ ଭାରି। ଜଳୁ ଥିବ ଯଦି ତା ପଛ ତା ପଛ ଭଲ
ଆଉ
ଏତ ଆସିଲାଣି ବର୍ଷା ଦିନ ଏବେ ସବୁ ଉ ଫୁଲ ଗଛ ଇଏ ସବୁ ଲଗେଇବା ଦିନ ଆସିଗଲା ଆଉ।
ଆ
ହୁଁ ଆପଣ ଲଗେଇବେ ନା ଗଛ?
ହଁ ହଁ ମୁଁ କୁଷ୍ମ ଗଛଟି ଲଗେଇବା ଭଲ ପାଏ।
ଏ ଫୁଲ ଗଛ ଲ କେବେ ଯୋଉ ଅ ଆମର ମାଣବସାରେ ଲାଗିବ କାମରେ।
ଆଜ୍ଞା ସେ ମାଣବସ ପାଇଁ ତ ଲଗେଇବା କଥା ଆଉ।
ସେତେବେଳେ ବି ଆଉ କିଛି ଅଲଗା ଫୁଲ ବି ମିଳେନି ନା।
ଆଜ୍ଞା।
ହୁଁ। କମିଯାଏ ନା ଫୁଲ ଟିକେ ଏଇ ଯୋଉ ଅଲଗା ଫୁଲ ଗୋଟା କମିଯାଏ। ଆଉ ଗେଣ୍ଡୁ ଫୁଲ ଟା ତ ମାଙ୍କ ପୁ ଜାରେ ବେଶୀ ଭଲ ଲାଗେ। ଆପଣ ଯୋଉ ମାଣବସା ହୁଏ ଘରେ ଆଣ ନ୍ତି ଯୋଉ ମ ଯୋଉଁ ଆମର ପଦ୍ମ ଫୁଲ ଆଣନ୍ତି ପାଇଁ ମାଣ ରେ
ଆଜ୍ଞା ଆଜ୍ଞା ସୋରିଷ ଫୁଲ?
ନାଇଁ ନାଇଁ ପଦ୍ମଫୁଲ। ବିକ୍ରି ହୁଏ ଆଜ୍ଞା ଆଜ୍ଞା ଆଜ୍ଞା ମାଣବସା ଦିନ ଆଣନ୍ତି ହଁ ମୁଁ ବି ଆଣେ କିଣିକି ପଚାଶ ଟଙ୍କା ଷାଠିଏ ଟଙ୍କା କେତେବେଳେ ବଡ଼ ଫୁଲ ଟିକେ ପଚାଶ ସତୁୁର ଟଙ୍କା ନିଏ। ଆଉ ଟିକେ ଛୋଟ ଫୁଲ ହେଇଥିଲେ ପଚାଶ ଟଙ୍କା ନିଏ ଆଉ ଆପଣଙ୍କର ଘରେ ଯୋଉ ମାଣବସା ହୁଏ
ଆଜ୍ଞା ପିଠାରେ ଆମର ଏଇ ଯୋଉ କ ଚକୁଳି ପିଠା ହୁଏ, କାକରା ପିଠା ହୁଏ। ଆଉ ଯୋନ ମାଣ ଉଝା ହୁଏ ସେନା କଣ ସେ ଯୋଉ ସିଜାପି
ନା ନାଇଁ ବସ୍ ଆପଣଙ୍କର ମା କାକେରା ପିଠା
ମୁଁ ଏତେ ମୋ ବାହାହେଇନି ନା ମୁଁ ଏତେ ଜାଣେନି।
ଆପଣଙ୍କର ଯୋଉ କରନ୍ତି ଜାଣିନାହାନ୍ତି?
ନାଇଁ।
ଓହୋ ଆଉ ଆପଣ ଏଇଥର ବୁଜିିଥିବେ ବୋଉଙ୍କ ଠାରୁ ଦହି ପଖାଳ, ଆଉ ଚକୁଳି କଥାା
ହଁ ଦହି ପଖାଳ ଏଇଗୁଡା ସବୁ ହୁଏ ବହୁତ କି ହୁଏ। ପିଠା କଣ ହୁଏ ମୋର ଆଉ ମନ ନାହିଁ
ଭୁଲି ଯାଇଚନ୍ତି। ଉଝାପାଳିରେ କା ହଉଥିବ ବର୍ଷା ପାଣି ରେ ହଉଥିବ ବୁଢା ଚକୁଳି ଆଉ ସରୁ ଚକୁଳି ଚିତଉ ଏସବୁ ହଉଥିବ
ଆପଣ ତ ଏକ୍ସପିରିଏସ ବାହାରିଲା ସବୁ ଜାଣିଥିବେ ଆଉ ମୋର ଏତେ ନାହିଁ
ଯାହା ହୁଏ ଶାଶୁ ଘର ପଟେ ଯାଆ ହୁଏ ବାପଘର ପଟେ ଯାହା ହୁଏ ମୁଁ ଟିକେ ଟିକେ ଜାଣେ ଆଉ ପୂଜା ଟା ଯେହେତୁ ଠିଆ ହେଇ ଆମେ ବସେଇ ନମେ କିନ୍ତୁ। ବଡ ଅଛନ୍ତି ସେମାନେ ବସନ୍ତି ଆଉ ମୁଁ ଠିଆ ହେଇକି ଦେଖିବାକୁ ପଡେ ଆଉ କଟିକିଏ ସାହାଯ୍ୟ କହିଲେ ଚିତା ଫିତା ପକେଇବା ପାଇଁ ସେଗୁଡା କରିବାକୁ ପଡେ ଆଉ ସେଇଥିରୁ ଦେଖିକି ଯେତିକି ଜାଣିବା କଥା ଆଉ ଆଜ୍ଞା।
ହଁ ମ୍ୟାଡ଼ାମ୍।
ଆଜ୍ଞା। ହଁ ହଁ ହଉ ମ୍ୟାଡମ ମୋର ଗୋଟେ ଆଜ୍ଞା ମୁଁ କଥା ହେବି ପରେ ଆଉ